ହ
ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ ହଁ,
ହଁ ହ
କୁହ?
କଣ କରିବା, କଣ କରୁଥିଲ?
କିଛି ନାହିଁ ଏଇଟି
ଆଛା ଆଛା। ହଁ ଖାଇଥିଲା କଣ? ହଁ
ହଁ ଖାଇଥିଲି ପଖାଳ ଭାତ ଖାଇଥିଲି।
ଆ ସାଙ୍ଗକୁ ଭଜା ମିକ୍ସର। ବଢି ଚୁରା ଏମିତି ସବୁ ଆଉ।
ଆଉ କଣ କରୁଛ?
ଏକ୍ସାମ୍ ଅଛି ତ।
ଆଛା।
ସେ ଗାଧେଇକି ଯିବେ ଏକଜାମ୍ ଦେବାକୁ ଆଉ ଦିଇଟାବେଳେ ଆଉ।
ଓ ହୋ ଏଗଜାମ୍ ଅଛି ଆ
ଆରେ କଲର ଚାଲଛି।
ହଉ ଆଛା। ହଉ ନହଲେ ଯାଅ ଏ ଏଗଜାମ୍ ପାଇଁ ଟିକେ ପ୍ରିପେୟାର ହେଇଯାଓ ଆଉ।
ତ କଣ କହିଲେ?
ହଁ ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇସାରିଲାନି।
କୋଉ ମାନେ କୋଉ।
କଣ କହିଲେ?
କୋ ଅର୍ନସ?
ଇଂଲିଶ।
ଯା ହଉ। କଁ କହୁଚୁ? ତମର ଭଦ୍ରକ ଏଇଟି?
ହଁ ସେମିତି ଆଉ।
ବା ସେ ବାଛିନ୍ତି
କଣ କହିଲ?
ହଁ।
ହୁଁ।
ତମ ଭଏସ୍ ଟିକେ ଅପଡାଉନ ଅପଡାଉନ ହଉଛି।
କଣ କହିଲ? ହଁ।
କୋଉଠି ଅଛ ତମ ଭୟସ ଆସୁନି ଠିକରେ
ଶୁଭୁଚି?
ହାଲୋ।
ହାଲୋ।
ହଁ କୁହ।
ମୁଁ କହିଲି ଇଂଲିଶ ଅନର୍ସ ବାଛିଲ କାହିଁକି?
ଭଲ ଲାଗେ ଟିକେ ଆଉ।
ଆଛା। ତାପରେ ଅବିଗା କଣ କରିବାର ପ୍ଲାନ୍ ଅଛି? ଶୁଣାଗଲା?
ତ ଡିଫେନ୍ସ ଲାଇନରେ ଯିବା ପାଇଁ ଇଚ୍ଛା ଅଛି ତ ସେଇ ହିସାବରେ ପ୍ରିପେୟାର ହେଉଛି ଆଉ।
ଆଚ୍ଛା ଆଚ୍ଛା
ହଉ ତାହେଲେ ତମର ଏକ୍ସାମ୍ ଅଛି ଯାଅ ଟିକେ ପଢାପଢି କରିକି ଯିବ ଆଉ।
ହଁ ପଢ଼ାପଢ଼ି ଟାଇମ ଅଛି ନା ସେମିତି ଆଉ କଣ ଡିଫେନ୍ସ ପାଇଁ ମାନେ ପକଉଛ ଯୋଉ ଆସୁଛି?
କଣ କହିଲ?
ଡିଫେନ୍ସ ପାଇଁ ସବୁ ପକଉଛ?
ହଁ।
ଆଚ୍ଛା ଆଚ୍ଛା ହଁ ଭଲ ଲାଇନ ହେଇଯିବ।
ହୁଁ।
ହୁଁ ପୁରୀ କେବେ ଯାଇଛ?
କଣ କହିଲ?
ପୁରୀ କେବେ ଯାଇଛ?
ହଁ ଦିଥର ଯାଇଛି।
ଓ ଆଚ୍ଛା ଆଚ୍ଛା। ପୁରୀ ଯିବାକୁ ପୁରୀ ହଁ ମୁଁ ବହୁଥର ଯାଇଛି। ପୁରୀ ଭଲ ଲାଗେ ତମକୁ?
ହଁ ଭଲ ଲାଗେ। ବୁଲିବା ପାଇଁ କାହାକୁ ବି ଭଲ ନ ଲାଗେ।
ହଁ ଠିକ୍ ହଁ। ଆଉ ଆଉ କଣ?
ହୁଁ
କଣ ସବୁ ରୋଷେଇ ଜାଣିଛ କହିଲ ଚିକେନ କରି ଜାଣିଛ?
ରୋଷେଇ ଏଭରେଜ ମୁଁ ସବୁ କରିଦିଏ।
ସବୁ କରିଦିଅ ରୋଷେଇ।
ହଁ।
ମା ଲୁ ମତେ କିଛେ ସେ
ସବୁ ଜଣା ଅଛି।
ଆ
କେବେ ଆସ ବନେଇକି ଦେବି।
ମୁ କିଛି ଜାଣିନି ଆମ ଘର ବାପା ସବୁବେଳେ କହୁଛନ୍ତି ତୁ କିଛି ଜାଣିନୁ କୋଉଠି ଯାଇ କେମିତି ରହିବୁ ରୋଷେଇ ମୁ ଟେଣ୍ଠ ପରଠୁ ଦଶମ ପରଠୁ ମୁଁ ହଷ୍ଟେଲରେ ହିଁ ରହୁଛି।
ତ ବାହାରେ ରହିଲେ ହେଇଯିବ ଆଉ।
ବାହାରେ ରହିଲେ କେମିତି ହବ ମୋତ ସବୁ ହଷ୍ଟେଲରେ ହିଁ ରଖଉଛନ୍ତି ମେସ ରେ ରଖଉନାହାନ୍ତି ମେସ ରେ କଲେ ମୁଁ ରୋଷେଇ କରିକି ଖାଇପାରିବି।
ସେଇଥିପାଇଁ ସେଇଥିପାଇଁ ତ ହଷ୍ଟେଲରେ ରଖଉଛନ୍ତି।
ହଁ ବା।
ଧିରେ ଧିରେ ଶିଖିବ ଆଉ।
ହୁଁ ଆଚ୍ଛା। ହୁଁ ଆଉ କଣ ହ।
ଏତେ ବି କଷ୍ଟ
ଏତେ କଷ୍ଟକର ନୁହେଁ ହେଲେ ଚୁଲି ର ରୋଷେଇ ଚୁଲି ରୋଷେଇ ମତେ ବହୁତ ମାନେ ଚୁଲିରେ ଧର କଣକି ମାଇଁ ଫାଇଁ ରୋଷେଇ କରୁଥିବେ। ଚୁଲି ପାଖରେ ବସିବାକୁ ବହୁତ ବିରକ୍ତ ଲାଗେ କିନ୍ତୁ ଧୁଆଁ ହୁଏ ମା ଲୋ।
କହିଁକି ଧୁଆଁ ହବ ଜାଳ ଠିକରେଦବ ଧୁଆଁ କାଇଁ ହବ
ମୁ ଧୂଆଁ ହୁଏ ପୂଣି କଳା ବାସନ ମାଯିବା କଳାଵା କଳା ବାସନ ମାଯିବାକୁ। ଚିଡ଼ି ମାଡ଼େନି।
ଚିଡ଼ା କାଇଁ ଲାଗିବ ଖାଇବା ବାସନ ବି ଧୋଇବା ନା। ମଭାଇରୁ ପୁଣି ରାଧି ଖାଇବା ଦଛନ୍ତି।
ସେଇଟା ତ ଠିକ ହେଲେ ମୁଁ ତ ଆମ ଘରେ କଛି ଯୋଉଠି ଯୋଉଠି ଚୁଲିିଥିବ ସେଠି ବାହାହେବିନି
ଗ୍ୟାସ୍ ଆଉ ଯଉଠି ଇଣ୍ଡକସନ ଚୁଲା ଥିବ ସେଇଠି ବାହାହବ ଆଉ
ହଁ ସେଇଥଠି ହିଁ ବାହାହେବି ଆଉ ଯାହାର ଗୁହାଳ ଥିବ ତାକୁ ବାହାହେବିନି।
ଆ କ
ବାହ ହେବିନି। ଗାଈ କାମ କରିବାକୁ ପଡିବ।
ଗାଈ ସେବା ସବୁଠୁ ପୁଣ୍ୟ ର କଥା
ହଁ।
ତମେ ଦେଖିଲା ବେଳକୁ କହୁଛ ଯୋଉଠି ଗାଈ ଜ ର ଥିବ ମୁମ୍ୟାରେବାହା ହେବିନି।
ହଁ ହଁ ହଁ ଆଉ ନମ ବାହାଘର ହେଲା ଆମଡାତିବ ହେଲା।
ହଁ ନିହାତି ଅପେକ୍ଷା କର ହଉ
ହୁଁ। ଆଉ କଣ ତମ ଲାଇଫରେ ଗୋଟେ ଇଛା କଣ କରିବ?
ଇଛା କେମିତି ଗୋଟେ ଭଲ ଜବ କରିବି। ଘର ଲୋକଣ ଟିକେ ବାହାରକୁକୁ ଭଲେଇନଜ ନିଜେ ଇନକମ୍ ରେ
ଏଇଟା ତ ସୁବୁ ଝିଅଙ୍କର ଉଛା ନା।
ତାପରେ ଦେଖିବା ଆଉ ଜବ ହେଇଗଲା ପରେ ଦେଖିବା ଫୁଚର ପ୍ଲାନ୍ କରିବା ଆଉ
ହଁ। ହ।
ଆଉ ତମର କଣ ହବି ମତେ କୁହ।
ହବି ହଉଛି ଭଲ ଲାଗେ।
ହଁ।
ମୋତେ ନାଚିବାକୁ ଟିକେ ଭଲ ଲାଗେ।
ଆଚ୍ଛା।
ହୁଁ ବତ ।
କ କହିଲ?
ବହି ପଢ଼ା ପଢ଼ି
ଆଛା।
ଆଉ ସବୁ ଠୁ ଭଲ ଲାଗେ ତ ଖାଇବାକୁ। ମୋମୋ ୱାଓ।
ମାନେ ମୋର ବେଳେ ବେଳେ ଏମିତି ଇଚ୍ଛା ହୁଏ। ବସ୍ ମତେ ଖାଲି କିଏ ଗାଡ଼ିରେ ବୁଲଉଥାଉ ଖାଇବାକୁ ଦଉଥାଉ
ସେଇଆ ବା ଖାଲି ବାହାର ଜିନିଷ ସବୁ ସବୁ ଖାଇଦେବି ସବ ବୁ ଖାଇଦେବୀ
ସେମିତି ବା ହଉନି ଆମେ
ହଁ ସେଇ ତ ଠିକ ଆମେ ଚାହିଁଲେ କଣ ହବ ହଉଥିବା ଦରକାର
ମତ ବ ମାନେ ଚ୍ଛା ହୁନ
ହ
କଣ କଲ
କାହିଁକି କାହିଁକି
ଭୁଲିକି ଖାଇବା ପାଇଁ ହେଲେ ଇଚ୍ଛା ଆସିବା ପାଇଁ ଇଚ୍ଛା ହଉନି କରକୁ
ହୁଁ
ହାରେ ବୁଲୁ ତୁବୁ ବୁଲୁ ଥୀବୁ ଘର କସ ବ ଛାମନି
ଆଉ ମୋତେ ଚାଲିବା ତ ବିଲକୁଲ ବି ପସନ୍ଦ ନୁହଁ।
ଚାଲିବା ତ ଆଜିକାଲି ଛୁଆଙ୍କୁ ଜମା ପସନ୍ଦ ହଉନିି ଆଉ।
ଚାଲିବା ତ ମତେ ବିଲକୁଲ ବି ପସନ୍ଦ ନୁହଁ ମୁଁ ଖାଇବିନି ଉପାସ ରହିଥିବି ହେଲେ ଚାଲିବିନି। ମୁଁ ତ। କଲେଜ ଯୋଠୁ ଏଥିରେି ଚାଲିବାକୁ ବହୁତ କଷ୍ଟ। ହଉ ହଉ।
ଏକ୍‌ଜାମ୍ ଅଛି ଗୋଟେ ପଚାଶ ବାଜିବ ଆସିକି। ଆଉ ଟିକେ ପଢା଼ପଢି଼ ଟିକେ କର୍- ଦେବ କରିକି ଯିବ ଆଉ।
ତମ ଆଡେ ଆଜି ବର୍ଷା ହଉଥିଲା। ହ୍ୟାଲୋ ତମ ଆଡେ ଆଜି ବର୍ଷା ହଉଥିଲା।
ହଁ ବର୍ଷାରେ ହେଇଛି।
ଓହୋ ଏବେ କୋହଲା ପାଗ ଦେଇଛି ନା।
ହଁ ଏବେ କୋହଲା ଭାଗ ଅଛି।
ଏମତିକା ପାଗରେ ଖାଲି ଶୋଇବୁ କି ହଁ ଆମ ଆଠୁ ସକାଳେ- କହୁଥିଲା ଯିବି ଯିବି। ଏବେ ଛାଡି ଯାଇଛି ଏବେ ପୁରା- ଛାଡି ଯାଇଚି। ଆ ହେଲେ ଟିକେ ପାଗ ପାଗ ଭଲ ଦେଇଛି ଆଉ।
ପାଗ ତ ଏବେ ଆମର ପୁରା କୋହଲା ପାଗ ଦେଇଛି।
ହଉ ହଉ ମୁଁ ଯାଉଛି ହେଲା। ମତେ ଯେତେବେଳେ ଫ୍ରି ହବ ମତେ ପୋ ମେସେଜ କରିବ ନହେଲେ ମତେ ପର୍ସନାଲ୍ ମେସେଜ କରିବ କଲ୍ କରିବ ହେଲା। ମୋର ହେଇଯାଇଛି ନା ପୁରି ଯାଇ ଚି ମତେ କଲ୍ କରିିବ ହେଲା।